ହ୍ୟାଲୋ
ଟାଇରେ ଜାଣିନଥିଲୁ କଥା
ଜାଣି
ତାପରେ ଆଉ ଗୋଟେ ହେଇଚି।
ତାପରେ ଆଉ ଥରେ ହେଇ କି ମୋ ଆଉ ଗୋଟେ।
କଣ?
ତାପରେ ଆଉ ଗୋଟେ ହେଇଛି ଆମ ଗାଁ ପଟେ।
କଣ ହେଇଛି?
ଘର ହେଇଗଲା ଆଉ କହିବେ ଆର ଆରଟାରେ କଲ ଗଲେ କହିବି। ଆଇଥିଲେ।
ହୁଁ ଦେ ହଁ ଏେଜମେଣ୍ଟ
ମତେ ମନ ଗଲା ମାମିନା ମତେ ଲିଜା ତୁ ତାପରେ କହି ପାରିଲାନି ମତେ। ମୁ କହିଲି ଯିବିନି ମାମିନା କିଲ କହିଲା ସିତ କହିବ ଆସିବ ମୁଁ କହିଲ ମୋ ନମ୍ବର ସିଏରଖ ନ ତ ପୁଣି ବଉଦରେ ଅଛନ୍ତିୁ କାଲି ହଁ ହଉ ଦେଖିବା ଆଉ କହିଲି ମୁଁ ତ ଯିବାର ନାହିଁ।
ହୁଁ ସିଏ ଯା ଯିଏ ତ ଯାହାର ତ କାମ ସିଏ ତ ଡାକୁନି।
ବାହାଘର ଟି ତା ଭାଇ
ଆମକୁ ତ ଏ କହିନଥିଲା ଆମକୁ ବି ସେମିତି କିଛି କହିନଥିଲା ସୁଧା ତାକୁ କହିଥିଲା ମୁ କହିଲି ହଉ ତାହେଲେ ତୁ ଯିବୁ ମତେ ସ ସେମିତି କିଛି କହିନି ମୁଁ କଣ ଯିବି।
ମଁେ କହନି ର ମତେ ମାମିନା କହିଲା ଲିଜ଼ା କହିଛି ଯିବା କଥା ମୁ କହିଲି ହଉ ତମେ ଯାଅ ମୁଁ ଘରେ ନାହିଁ ଯିବିନି ସେମାନେ ସବୁ ଆଇଥିଲେ କାଲି ମୁଁ ସେଥିପାଇଁ ମନା କରୁଚି ଟିକେ ମହେନ ଗାଁକୁ ଆସଥିଲି ଫୋ ନମ୍ବର ରଖିଛିୁ ପୁଣି।
ହୁଁ ହଁ
ବାହାଘରକୁ ମେକପ ଚାଲିଥିଲା ମୁଁ କହିଲି ହଉ ଆଉ ମୁଁ କହିଲି ତା ବାହାଘରକୁ ମୋ ଭାଇ ବାହାଘର ଗୋଟେ ମୋ ଅପାର ପୁଅ ବାହାଘର ଥିଲା ସେଇ ଖମାର ସାହିର ଏକା। ମୁଁ ହେଇଠି ରହିବି ନା ଯିବି ତା ବାହାଘର ଭୋଜି ଖାଇ। ଗଲେନି ବାପ ଯାଇଥିଲେ।
ହୁଁ। ଏତେ କାଣ୍ଡ କରିକି ବାହା ହେଇକି ଫୁଟାଣି ଛାଡୁନି।
ସେ ଦି ଜଣ
ଏଁ।
କିଏ?
ଆଁ।
ଏଇ ନିତିଆ କୁ ଝୁମୁରି।
ହଁ।
ସଙ୍ଗା ସଙ୍ଗାତ ତ ନା ବେଷ୍ଟ ଫ୍ରେଣ୍ଡ ମ।
ବେଷ୍ଟଫ୍ରେଣ୍ଡ ଯେ ସେଇ ସଙ୍ଗାତ ବସିଚନ୍ତି ଲୋ।
ବସିଚନ୍ତି।
ହଁ ମୁଁ ଖାଲି ଜାଣିଥିଲି ଲିଜାକୁ ଡାଙ୍ଗର ସଙ୍ଗାତ ବୋଲି।
ହଁ ଆମେ ତ ବି ହେଇଆ ଜାଣିଥିଲୁ।
ଏ ନାଇଁ ଆମ ଗାଁରେ ଗୋଟେ ଝିଅ ମାଇକିଣା ଟେ ଯାଇଥିଲା ତାଙ୍କ କଲେ। ହାରକୁ ଯେ ନା ତା ସାଙ୍ଗ ବାହାହେଉକି ସିଏ ଆସିଲା ତା ସଙ୍ଗାତ ମୁଁ କହିଲି ତା ସାଙ୍ଗ ସିଏ କଇଲା ନାଇଁ ସିଏ ସଙ୍ଗାତ ବଇଛନ୍ତି।
ହୁଁ ହୁଁ ହୁଁ।
ଏଁ
ଝୁମୁରି ଯାଇଥିଲା।
ଝୁମୁରି ଯାଇଥିଲା ତାଙ୍କ ରିସେପ୍ସନକୁ
ହୁଁ ହୁଁ।
ଯାଇଥିଲା ଯେ ହଁ ପା ନାଇଁଲୋ ସେ ସଙ୍ଗାତ ବସିଚନ୍ତି ତାଙ୍କ ଘର ଲୋକ ଯିବା ଆସିବା କରୁଚନ୍ତି ସବୁ।
ହୁଁ ସାଙ୍ଗ ବୋଲି ତ ଆମେ ଜାଣିଥିଲୁ। ସଙ୍ଗାତ ଫଙ୍ଗାତ ଜାଣିନୁ।
ହୁଁ।
ହୁଁ।
ହାଲୋ।
ହଁ। ହଁ ଚ ପକେଇଚୁ ତମ ଦି ଜଣ ଙ୍କ ମାନ କଇଲା ପକେଇଥ ସିଏ ଆସିବେ ଯଦି ଖାଇବେ। ଖନା ପିଲା ହୁଁ। ସେ ଯଉ ଦେଖିଥିଲୁ ବ୍ୟାଙ୍କରେ ମତେ ଏମିତି କହି ନ ଥିଲା।
ଖଇରି ମରିଗଲାଣି।
ମରିଗଲା।
ଖଇରୀ।
କେମନ୍ତି କେମନ୍ତି?
ନ କଇକି କଥା ପଚାରୁଛି। ନାଇରେ। ମରିଗଲା ବିଷ ଦେଇଦେଲା କିଏ ଗୋଟେ।
କିଏ କିଲୋ ବିଷ ଦେଇଦେଲା?
ମାନେ ଆମର ହରିଜନ ସାହିର ଛେଳି ରଖିଛନ୍ତି ମାନେ ସେଇ ତା ଙ୍କ ହରିଜନସାଇ କୁକୁରଟା ଦେଇଦେଲ ତ ଗୋଟେ ପିଲାଟାକୁ ଖାଇଦେଲେ ସେଇ ଲୋକଟା ରାଗି କି ସେଇ ଛେଳି ମାଂସ ଗୁଡାକରେ ବିଷ ବିଷ ଗୋଳେଇକି ଆଣିକି ଦେଇଥିଲା ସବୁ କୁକୁର କୁ ଗାଁ ଯାକ ଯେତେ କୁକୁର ଆମ କଇରି ରକ୍ଷାଶୁଣି ଖାଇଦେଲା। ମରିଗଲା।
କହି ଦିଅ କାଙ୍ଗାଳ ଗୋଡଉଥିଲା।
ପିଲା ଟା ଥିଲା। ତା, ମା ଥିଲା।
ହୁଁ।
ଆଉ, ଦୀପା କଥା କଣ?
ହ୍ୟାଲୋ।
ତାକୁ ମୁଁ ଦେଖିନି, ବାଲ୍ୟା ଧାରକୁ ଥିଲା କଣ ତାଙ୍କ ଝିଅର ହାପି ବଥଡେ କୁ।
ଏଁ।
ହ୍ୟାଲୋ।
ଶୁଭୁନି।
ହୁଁ। ପିନ୍ଧୁଥିଲ ପରା।
ହ୍ୟାଲୋ।
ହୁଁ।
ହଁ।
ତମ କଲେଜ ରେ ସାର୍ଟିଫିକେଟ ଦେଲେଣି?
ନା ଏବେ ଦେଇନାହାନ୍ତି, ତମର?
ହ୍ୟାଲୋ, ଆଉ ସଦୀପ୍ତା କଥା କଣ?
ଚାରି, ପାଞ୍ଚ ବର୍ଷ ହେବ।
ହିଁ ହଁ।
ତିନି, ଚାରି ମାସ ହେଲାଣି କଲେଜ ସରିଲାଣି।
ହୁଁ। ଆଉ, କଣ କରୁଚୁ?
ହୁଁ।
ହ୍ୟାଲୋ।
ଉଁ।
ଆବେଷଳା ନେଟ କୁ ଯାଉନୁ।
ପପୁନି, ତୋଫାନ, ଯାଇଥିଲା ଦିନେ ଆମ ଗାଁ କୁ ଏବେ।
ତୋଫାନ, ହଁ ତାକୁ ମୁଁ କଲେଜରେ ଦେଖି ଆଉ କାଇଁ ଦେଖିନି ତାକୁ
ଦିନେ, ଆସିଥିଲେ ଆମ ଗାଁ କୁ
ତାର, ମୋର ତ ଏକଜାମ୍ ହେଲେ ଗୋଟେ ସିଡି ପଡିଆ ଯାଉଚି, ମତେ ଚିଡି ଚିଡି ଲାଗୁଚି ଦେଖେ ତାକୁ ମତେ ଜମା ଭଲ ଲାଗନି ପୁଣି ତାର ମୋର ଗୋଟେ ସିଟ ରେ ପଡିଥିବ ଏକ୍ଜାମ ହଲରେ।
ହୁଁ।
ସେଥିପାଇଁ ତମ ଲିଜା ଲୋ।
ହଁ ଲିଜା।
ହଁ ତାହେଲେ
ରଖିଛୁ?
ହଁ ସେ ତ କହିଥିଲା ନିଜେ।
ହ ଉୁଁ- ହୁ ତାର ମୋର ତ ଗୋଟେ ବେଞ୍ଚରେ ପଡିଯାଉଛି ଯେ, କହନି ମତେ ଯୋଉ ଚିଡ ଚିଡି ଲାଗୁଚି। ବିର
ବାଇକ ନମ୍ବର ନମ୍ବର
ଏଇ ଫାଷ୍ଟ ଆୱର୍ ଦେଖିଲା ବୋଧେ?
ହୁଁ- ହୁଁ ଏଇଠି ଅକ ନିଧୁମ କରୁଚି। ଆମେ ଆମେ ଭାବୁଛୁ କପି କିଛି କରୁନି, ମୋ ମୋ ପାଖରେ ପଇଲା ଦିନଠୁ ସେଇ ସର୍ଟ କୋଶ୍ଚିନ୍‌ ନା ସବୁ କପି କରୁଛି ସେ।
କପି କରୁଚି?
ସେଇ ଆଠୁ ତାଠୁ ପଚାରୁଚି, ନହେଲେ ଏକ ବାହାନାରେ ଯାଇକି ଧରିକି ଆଉଚି, ନହେଲେ ମତେ କହୁଚି କୋସ କୋତ୍ସିନ ତାର ଟିକେ ଆଇଁଲୁ, ସେ ସବୁ ଆନ୍ସର ଲେଖିକି ଦଉଛି ଇଏ ଲେଖୁଛି। ତା ପାଖରେ ବସେ, ଏକଯାମ ଷ୍ଟାର୍ଟିଂରେ ମୁଁ ତାର ମୋର ଗୁ ଟେ ବେଞ୍ଚରେ ପଡୁଚନ୍ତି, ଖାଲି ଚିଡ ଚିଡ ଲାଗୁଛି। ହେଁ
ତମର ସ୍କ୍ୱାଡ୍ ଆସୁନାହାଁନ୍ତି?
ସ୍କ୍ୱାଡ୍ ନା ମ୍ୱାଡ କେଇ କିଛି
ଆମର ଯୋଉ ମାନସ ସାରେ ଆଉ ଗୋଟେ ଏଜୁକସନ ର ଗୋଟେ ଲୋକଟେ ଅଛି ଯେ, ତା ନାକଟା ଏଡେ ବଡ ଟେ।
ହଁ ତାଙ୍କ ନାଁ କଣ କହିଲୁ, ଆମ କଲେଜର?
ହଁ ଆମେ ତ ଏ କଲେଜର ସବୁ ଯାକ ଆଉସନ୍ତି ମ।
ହଁ - ହଁ। ଆମର ଠେଇ କିଛି ସ୍କ୍ୱାଡ୍ ନାହିଁ ଫ୍ୱାଡ୍ ନାହିଁ କିଛି ନାଇଁ। ହୁଁ।
ମନୋଜ ସାର୍ ଖାଲି ଲାଷ୍ଟ୍ ଦିନ ଯାଇଥିଲେ।
ହଁ।
ମନୋଜ ସାର୍ ତା ପାଖରେ ବସିଲେ ଯେ, ସେ ଜାଣି ପାଇଲାନି ସ୍କ୍ୱାଡ୍ ବୋଲି। ତାପରେ ସେ ଦେଖିବା ବେଳକୁ ଲେଖିବାରେ ଲାଗିଛି, ତାକୁ ସେଇଠୁ ସେ ସ୍କ୍ୱାଡ ବୋଲି ସାର୍ କହିଲେ ହଉ ସଇଲାଣି ତ, ଆଉ ନହେଲେ
ହୁଁ।
ଏ ନହେଲେ ମତେ କାଟି ଦେଇଥାନ୍ତେ, ଏମ୍ପି କରିଦେଇଥାନ୍ତେ ଆଉ। ବସିଲେ ଲାଷ୍ଟ ଯାଇକି ଦଶମ ଯାଇଁ, ଆମ ରୁମରେ ବସିଲେ ଆଉ।
ଏଇ ଯୋଉ ଆମ ଡିପାର୍ଟମେଣ୍ଟ ର ପଲ୍ଟିକାଲ୍ ଡିପାର୍ଟମଣ୍ଟ ରୁ ହିଁ ଜଣଙ୍କୁ, ସିଏ ନା ଏକଦମ ଫୋନ ନେଇକି ଯାଉଛିି।
ନାଁ ମୁଁ
ଲେଖିଥିଲା ଧଇଲେ ତାକୁ ଏମ୍ପି କରିଦେଲେ, ଏତିକ କାନ୍ଦିଲା କାନ୍ଦିଲା ବସିକି ସେଠୁ ସାରଙ୍କ ପାଖକୁ ଗଲା, ଗାଳି ଶୁଣିଲା ସେଇଠୁ
ନ ଆମର ହଲ ରେ ଆସିକି ବସୁଛନ୍ତି, ପୁରା ମାନସ ସାର୍ ତ ବେଶୀ।
ହଁ ଲୋ ଝିଅ ସେ ତ କଲେଜ ସାରା ଏମିତି ହଉଛି, କହନି ନା କଲେଜ ସାରା ପିଲାଙ୍କୁ କହୁଛି ଯାଇ କ୍ଲାସ କର
ତାଙ୍କ ଡିର୍ପାଟମେଣ୍ଟର ସବୁ ତକ ପିଲା ବ୍ୟାକ ଲାଗିଛି ପେପର।
ମ୍ୟାଥ ତାଙ୍କ ଡିପାର୍ଟମେଣ୍ଟର ପାଞ୍ଚ ଟା ନା ଛଅ ଟା ପିଲାଙ୍କର ବ୍ୟାକ ଲାଗିଚି। ଖାଲି ତ କଲେଜ ସାରା ବୁଲିକି ୟା ଡ ଚାଲ ସିଆଡ ଚାଲ କ୍ଲାସ କର ଇଏ କର ଗେଣ୍ଟା କର ଗୁଡ କର ନିଜ କ୍ଲାସ ପିଲାଙ୍କୁ କ୍ଲାସ କରିପାରୁନାହାନ୍ତି।
ଆଉ ଥରେ ଆସିଲେ ଆମ ପ୍ରିନ୍ସିପାଲ ମ ବ୍ୟାକ କଲର ପ୍ରିନ୍ସିପାଲ।
ହୁଁ।
ସେ ଏଥର ଯାଇଥିଲେ ରଙ୍ଗିନ ବେଶ ତାଙ୍କର ଦେଖିନୁ ଯେମିଦିଆ ସେମିତି ଆଇଥିଲେ।
ଅ ହଁ।
ସିଏ ଏବେ ବେଳେ କଲେଜ କିମିତି ଆସୁଛନ୍ତି କହିଲୁ ହ୍ୱାଇଟ କଲର ସାର୍ଟ ଆଉ ପୁରା ବ୍ଲୁ କଲର ପ୍ୟାଣ୍ଟ।
ଏଇ ବ୍ଲୁ କଲରକୁ ହଳଦିଆ ଚଷମା ପିନ୍ଧିଥିଲେ ସାର୍ଟ ଅଲଗାଟା ପିନ୍ଧିଥିଲେ। ଟାଇ ଗୋଟେ ପ୍ୟାଣ୍ଟ ଅଲଗା ସାର୍ଟସ ଅଲଗା ଚପଲ ଅଲଗା।
ହଁ ପରା ହଁ ହେଇତ କଲେଜକୁ ଏଗୁଡା ପିନ୍ଧିକି ଆଉଚି ଆଉ ଅଲଗା କିଛି ନୁହଁ।
ହଁ ସେ ସବୁବେଳେ ଏ ପିଙ୍କ ନହେଲେ ପିଙ୍କ କଲର କୁ ବ୍ଲୁ କଲର ପିନ୍ଧିବେ। ତାଙ୍କର ଯୋଉମାନେ ମନ ଇଚ୍ଛା ପାଣ୍ଟ ସାର୍ଟ ପିନ୍ଧିବେ।
ହୁଁ।
ଏବେ ତ ଯୋଉ ପ୍ରିନ୍ସିପାଲ ଟା ଆଇଚି ସୁ ସୁଜିଘର ଡିପାର୍ଟମେଣ୍ଟ ର।
କୋଉ ଡିର୍ପାଟମେଣ୍ଟର। ଡାଲି ହେଇନି କି। ସନ୍ଧ୍ୟା ବେଳକୁ ଫୋନ କରିବୁ ଆର ଆର ନମ୍ବର ରେ। ଫୋନ କରିବୁ।
ହଁ ହଁ ମୋର ବି ହେଲେ ଚାର୍